ହୁଁ ବସିଚି ଆଉ କଣ କରିବା।
ହ ଆରେ ମୁଁ ଏଇ ଖାଉଥିଲି ତ।
ଓ ହୋ।
ଏଇ ଟିକେ ମୁଉଢି ମିକ୍ସଚର ବନେଇକି ଖାଉଥିଲି।
ଓହୋ ଆଉ ଏବେ ମୁଢି ମିକ୍ସଚର ଖାଇ ହେଲେ ଭାତ କେତେବେଳେ ଖାଇବ?
ଏବେ ଟିକେ ଖାଇଦେଲି ବହୁ ଜୋର ସେ ଭୋକ ହେଲା ତ ଭାତ ତ ଖାଇବିନି ସେ କଣ ବୋଉ କର ଛି ଆଳୁ ପରଟା ଖାଇବି ନଅଟା ଦଶଟା ବେଳକୁ ଆଉ।
ଓହୋ।
ମୋର ରାତିରେ ଖାଇଲେ ହବ ନ ଖାଇଲେ ନାହି ମୋର କିଛି ସେମ ନାହିଁ।
ଉ ହୁଁ।
ନ ଖାଇଲେ ବି ଚଳିବ ଆଉ ତମେ କଣ ଖାଇଛ?
ମୁଁ ଏଇ ପକୁଡି ଖାଇଥିଲି ଆଉ କଣ ଖାଇବି।
ଏ ଓହୋ।
ହୁଁ।
ଏ ପକୁଡି କ କିିଣା ନା ଘ ଘରେ କିଲା।
ଘରେ ମାମା ଛାଣିଥିଲା ଖାଇଥିଲି ଆଉ।
ଓହୋ ବର୍ଷା ହେଲା।
ବର୍ଷା ନାଦି କି ହେଲା।
ଯା ହଉ ଦେଖିଲ, ମୁଁ କହିଥିଲି ବୋଲି ହେଲା।
ଓହୋ ସେଥିପାଇଁ ତ କାଟିଦେଲେ ଏତେବେଳେ ଗୋଟ ଗୋଟେ କଲରେ ଗୋଟେ ଗୋଟେ କଲ ରେ ପଳେଇ ଆଇଲି ମୁଁ କହିଲି ବର୍ଷା ଟା ହେଲା ନା ସେ ପ୍ରବଳ ବର୍ଷା ଉଠେଇଲା। ମୁଁ ଘରେ ଆସି ପହଞ୍ଚିିଚି ନ ନଦିଦେଲା ବର୍ଷା ଯେ ଆଉ। ହିସାବ ବାହାରେ ବର୍ଷା ନଦିଲା।
ଯା ହଉ ଦେଖିଲ ତମ କଥା ସତ ହେଲା, ବର୍ଷା ହେଲା ଅଭିକା ତମକୁ ଆଉ ପାଣି ଦବାକୁ ପଡିବନି।
ନାଇଁ ମ ଆଉ କିଏ ବିଲକୁ ଯିବ ପାଣି ଦେବାକୁ, ବିଲରେ ତ ପାଣି ହେଇଗଲା ଆଉ। ବିଲକୁ ପାଣି ହେଇଗଲା ବୋଲି ନୁହଁ, ଆଜି ବର୍ଷା ହେଇଛି। ଆ ସେପଟେ ଆମ ଘରଠୁ ବିଲଟା ହଉଚି ପାଞ୍ଚ ସାତ କିଲୋମିଟର, ସେଇଆ ବର୍ଷା ନ ହେଇଚି ନା ହେ ହେଇଚି କି ଆମେ କେମିତି ଜାଣିବା।
ହଁ।
ତାପରେ ବିଲକୁ କାଲି ଯିବା ଉପରେ ଦେଖିକି ଆସିବା ଗୋଟେ ବିଲରେ ପାଣି ହବ ପ ହେଇଛି ନ ହେଇଛି ପାଣି ମଡି ମାନେ ପାଣି ମାରଛି ନ ମାଡିଚି। ଦେଖିବାକୁ ପାରିବ ଯାଇକିନା ବିିଲ
ଓହୋ।
ହୁଁ ବିଲ ଦେଖିଲେ ଜଣା ପଡିବ ପାଣି ହେଇଛି ନ ହେଇଛି।
ହଁ ଦେଖିଦବ ତାପରେ ଏବେଏବେ ବର୍ଷା ଦିନ ହେଇଗଲାଣି ଆଉ ଏତେ ଇଏ ଲାଗିବନି।
ହଁ।
ନାଇଁ କି?
ନିହାତି
ତାପରେ ବି ବର୍ଷା ଦିନ ହେଇଗଲାଣି ଆଉ ଏତେ
ବର୍ଷା ଲାଗିଲାଣି ଆଉ ବର୍ଷା ହବ ଏପାଳି ଆଉ।
ହଁ ବର୍ଷା ଲାଗିଲାଣି ଏବେ ବର୍ଷା ହବ ଆଉ।
ଓ ହୁଁ ଆଉ କଣ ଖାଇବ ଆଜି ରୋଷେଇ ରାତି ରୋଷେଇ?
ରାତରେ ଆଳୁ ପରରୋଟା ପା।
ଓ ହ।
ଆଳୁ ପରଟା, ମୁଁ ତାପରେ ଯାଇଥିଲି ଯୋଉ ଟିକେ ପରିବା ଏ ଯୋଉ ଗାଜର ବିଟ ଆଣିବା ପାଇଁ।
ନେଇକି ଆସିଥିଲି। ତାପରେ ମତେ ଟିକେ ଭୋକ ହେଲା, ମୁଁ କହିଲି ଟିକେ ମୁଢି ମୁଢି ତ ବହୁତ ମାନେ ଟିକେ ନା ହବ ସେ ଯୋଉ ବେଶୀ ହଉଛି କିଛି କହ ତ ଯୋଉ ଇଏ ପକେଇଥିଲି।
ମିଚରସ।
ମିକସ ମିକଚର କାକୁଡି, ଗାଜର ଆଉ ପିଆଜ। ଲେମ୍ବୁ, ଦହି।
ହୁଁ ହୁଁ।
ଖାଇଥିଲି ଆଉ।
ଖାଇଲେ ନ ଖାଇଲେ ଆଉ।
ହଁ ଏବେ ମତେ ଆଉ ଭୋକ ବି ନାହିଁ।
ହୁଁ ହୁଁ।
ଅବିକା ଖାଇଲି ସାଢେ ଆଠଟା ହେଲାଣି ଆଉ।
ଆଉ କଆଡେ ଭୋକ ଆସିବ।
ସେଇତ କଥା।
ଯଦି ଭୋକା ହେଲା ଖାଇବ ନହେଲେ ନାହିଁ ଆଉ।
ହଁ ଭୋକ ନୁହେଁ ମା ବାପାଙ୍କ ପାଖରେ ଛୁଆ ସବୁବେଳେ ଥିଲେ ମା ରଖରଖ। ମା ମାନେ କହିବେ କି ହଁ ଖାଇଦେ ଏଇଟା ଖାଇଦେ ସେଟା ଖାଇଦେ। ସେଟା ଖାଇଦେ ଏଇଭଳିଆ।
କିନ୍ତୁ ବାହାରେ ରହୁଛ ବୋଧେ ନା କଣ?
ନା ବାହାରେ ତ ରହୁନି। ମାନେ ରୁହେ ମାଉସୀ ଘରେ ମୁଁ ଛୋଟ ବେଳୁ ରହିକି ପାଠ ପଢ଼ୁଥିଲି। ମାଉସୀ ଘରେ ହିଁ ମୋର ସବୁ। ଏଠୁ ଜେଡ୍ ପର୍ଯ୍ୟନ୍ତ ଆଉ ଏବେ ଟିକେ ଏଠି ରହୁଛି ବୋଲି ଟିକେ ଇଏ ନହେଲେ ମାଉସୀ ଘରେ ହିଁ ମୁଁ ସବୁବେଳେ ରୁହେ। ସେଇଠି ଛୋଟ ବେଳୁ ଗୋଟେ ବର୍ଷ ହେଇଥିଲି, ତାପରେ ସେଇଠୁ ହିଁ ଯାଇକି ରହିକି ପାଠ ପଢୁଥିଲି।
ହୁଁ ହୁଁ
ହୁଁ।
ଆଉ?
ହଉ। ଏଇା ସବୁ କଥା। ଆଉ ତମେ କଣ ପଢୁଛ? କଣ କରୁଛ?
ଏଇ ଘରେ ବସିଛି ଆଉ ଙ୍କ କରିବି।
ଓ।
ହାଲୋ?
ହଁ।
ଖାଲି ଘରେ ବଶୁଛି ଆଉ କଣ କରିବା।
ଯା ହଉ ବସିଛ ଘରେ।
ଆଉ କଣ ତମ ଗାଁ ରେ ପର୍ବ ପର୍ବାଣୀ କଣ ହୁଏ?
ଆମ ଗାଁ ରେ ଗାଁ ମାନଙ୍କରେ ତ ସବୁ ପର୍ବପର୍ବାଣି ସବୁଠୁ ଭଲ। କାହିଁକି ନା ରଜ ବି ବହୁତ ଭଲସେ ପାଳନ କରାଯାଏ। ଆଉ ଅଷ୍ଟମୀ ବି ଗାଁ ମାନଙ୍କର ତ ଜାଣିଥିବ ବହୁତ ଭଲ ପାଳଣ କରାଯାଏ। ଅଷ୍ଟମୀ।
ଅଷ୍ଟପରି ତ ଫେମସ୍।
ଆଉ କୁମାର ପୂର୍ଣ୍ଣିମା ଟା ବି ଗାଁରେ। ଆମ ଗାଁ ରେ ତ, ସାତ ଦିନ କୁମାର ପୂର୍ଣ୍ଣିମା ହୁଏ। ସବୁଦିନ ଦଶଟାରେ ତମେ ଖାଇ ପିଇକି କି ଯିବ ଅ ଝିଅ ମାନେ ସମସ୍ତେ ସେଠି ଯାଇକି ବସିବ ଗୀତ ବୋଲିବ, ଖାଇବ, ଏମିତି ମଜାମସ୍ତି କରିବ ଆସ ଆସିବ ଏଇଭଳିଆ ଆଉ। ଗାଁରେ ବହୁତ ବଢିଆ।
ଗାଁରେ ବଢିଆ।
ହଁ ଗାଁରେ ରହିବାର ଫାଇଦା ବହୁତ। ବହୁତ ଫାଇଦା।
ହଁ ବୁଲାବୁଲି କରିବାକୁ ପଡିବ। କଣ କୁଆଡେ ଅଛି ଦେଖିବାକୁ
ଗାଁରେ ରହିଲେ ଗୋଟେ କଣ କହିଲ ମୁଁ ସତ କଥା କହିବି, ମାନେ ତମେ ଯେତେବେଳେ ଦୁଃ ଖ ଥିବ ମାନେ କିଛି ବି ଗୋଟେ ମାନେ ମୁଣ୍ଡ ଟା ଠିକ୍ ନଥିବ, ମାନେ ଗୋଟେ ଥାଏ ନା ଟେନସନ୍। ଯେତେବେଳେ ଥିବ ତମେ ଗୋଟେ ଗାଁରେ ଯଦି ଗାଁ ଦେଖ ବଜାର ସହରରେ ତମେ କହ ସେ କଣ ସେଇ ଦୋ କାନ ବଜାର ଗାଡି ମଟର ଏଇଗୁଡା। ଗୋଟେ ଗାଁରେ ଗୋଟେ ଜିନିଷ ହେଲା ତମ ମୁଣ୍ଡ ଠିକ ରହିବନି ତମେ ଟିକେ ପଳେଇବ ଚାରିଟା ବେଳେ ଟିକେ କି ତମ ନଈ ଆଡେ ହଉ କି ଟିକେ ବିଲ ଆଡେ ହଉ ଟିକେ ମାନେ ସେ ଯୋଉ ଫଳ ଯୋଉ ସବୁ ମାନେ ପରିବା ସବୁ ଲାଗିଥିବ ତାକୁ ଦେଖିଦେଲେ ବହୁତ ଖୁସି ଲାଗିବ। ତାପରେ ସେ ଯୋଉ ନଈ ପଳେଇବ ସେଠି ବୁଲିକି ଆସିବ। ବହୁତ ଶାନ୍ତି ମିଳେ। ସତ କଥା।
ନିହାତି।
ମୁଁ ତ ବେଳେ ବେଳେ ପାଞ୍ଚଟାରେ ଯୋଉଦିନ ଉଠିଥିବି, ହେଲା ପାଞ୍ଚଟା ଜନ ଉଠିଦେବି ମୁଁ କଣ କରିବି ନା ଛୁଆଙ୍କୁ ଡାକିଦେବି, ଛୁଆଙ୍କୁ ମେଞ୍ଚେ ଡାକି ଦେଇକି ପଳେଇବୁ ନଇଆଡେ। ନଈଆଡେ ପଳେଇବୁ ଆସିବୁ ପୁରା ସାତଟା ଆଠଟାରେ। ପୁରା ସୂର୍ଯ୍ୟ ଉଦୟ ହବ ଦେଖିବୁ। ତାପରେ ସବୁ ଆସନ୍ତି ଗାଧୋଇବା ଗାଧା ମତେ ଟିକେ ଗାଧେବା ପାଇଁ ଆଲାଉ କରନ୍ତିନି ମାନେ ମୋର ଟିକେ ଭଉରୀ ଅଛି ତ ମୁଁ ତାପରେ ବି ପହଁରାସିକିନି ଆଉ ତାପରେ ମୁଁ ଖାଲି ଗାଧେଇଲେ କୂଳ ଯୋଉ ମାନେ ପାଣି ପୁରା ଆଣ୍ଠିଏ ଆଣ୍ଠିଏ ଯୋଉ ପାଣିଟା ଥିବ ସେ ସେଇ ପାଣି ହିଁ ଗାଧେଇବୁ। ଆଉ ମାନେ ସେତିକି ପାଣି ମାନେ ଏକରୁ ସେ ସେକର ପର୍ଯ୍ୟନ୍ତ ସେତିକି ପାଣି ହିଁ ଥିବ। ଦରକାର ତାହେଲେ ତୁ ଗାଧି ପାରିବୁ ଆଉ ଯଦି ପା ପାଖରେ ଆଣ୍ଠିବା ପାଣି କିନ୍ତୁ ଆଉ ଟିକେ ଗଲାବେଳକୁ ବୁଡ଼ିଯିବୁ ତାହେଲେ ମତେ ଗାଧେଇବା ପାଇଁ ଆଲାଓ କରିବେନି।
ଆଉ ମାନେ ଗାଁ ମାନେ ଭଲ ପର୍ବ କଣ ମାନେ ଯେମିତି କଣ ହୁଏ?
ଭଲ ପର୍ବ ଭଲ ପର୍ବ କଣ? ଗାଁ ରେ ତ ସବୁ ପର୍ବ ଭଲ। ସେମିତି କିଛି କୋଉ ପର୍ବଟା ନାହିଁ ଯେ ପାଳନ ମାନେ ହୁଏନି, ମାନେ ମିଶିକି ରଥଯାତ୍ରା ବି ଆମର ହୁଏ, ଗାଁରେ ହିଁ ଆମ ରଥଯାତ୍ରା ହୁଏ। ଆମ ଗାଁରେ ହିଁ ମାଉସୀ ଉସୀ ମା ଘର, ରଥଯାତ ମାନେ ଜଗନ୍ ଯୋଉ ଅଲଗା ଗାଁ ଟାର ଜଗନ୍ନାଥ ମନ୍ଦିର କିନ୍ତୁ ଆମ ଗାଁକୁ ଆସନ୍ତି ମାଉସୀ ମାଉସୀ ଘର ଯେହେତୁ ଆମ ଗାଁରେ। ମାନେ ଗାଁରେ ସତରେ ଭଲ। ମାନେ ଆରାମସେ ତମେ ଶାନ୍ତିରେ ମାନେ ଖାଇବ ପିଇବ, ବୁଲିବ
ହୁଁ।
ଲାଇଫଟା ସବୁଠୁ ସବୁଠୁ ବଢିଆ।
ଓହୋ।
ଏଇଆ ସବୁ ଆଉ କଣ।
ଆଉ କଣ, ଆଗୁକୁ କଣ ପ୍ଲାନିଂ ଚାଲିଛି କଣ?
ଆଗୁକୁ ପ୍ଲାନିଂ କଣ ଉମ୍ ଆଗୁକୁ କଣ ପ୍ଲାନିଂ? ଆଗୁକୁ ପ୍ଲାନିଂ ଅଛି ପଢା ପ୍ଲ ପ୍ଲସ ଥ୍ରୀ ସଇଲା ପରେ, ଆ ଡିପ୍ଲୋମା କରିବି ତାପରେ ଦେଖିଆ ଡିପ୍ଲୋମା କରିକି ଯେଦି ଚାକିରୀ ଫାକିରି କି କିଛି ଭଲ ପାଇଲି, ତାହେଲେ କରିବି ନହେଲେ ନାଇଁ ଆଉ କଣ। ଘରେ ବସିଲେ ମାନେ ଖାଲି କହିବେ, ବାହା ହେଇଯା, ବାହା ହେଇଯା, ବାହା ହେଇଯା, ଝିଅଙ୍କ ଜୀବନ ହିଁ ସେୟା। ଖାଲି ବାହାଘର, ବାଆଘର, ବାଆଘର।
ହଁ ମୋ ଦେଇ ତ ଦଶ ସେମତି ମାଟ୍ରିକ ପରୀକ୍ଷା ସଇଲା ପରେ ବାହାଘର ହେଇଚି।
ସେଇ ତ କଥା। ଝିଅ ମାନଙ୍କର ଏଇଭଳିଆ ହିଁ ପ୍ରୋବ୍ଲେମ, ମୁଁ ସେଇଥିପାଇଁ ବାହା ହବାକୁ ହିଁ ଚାହୁଁନି। କାଇଁନା ମତେ ପୁଅ ପିଲାଙ୍କ ଉପରେ ବିଶ୍ଵାସ ନାହିଁ।
ହେ-ହେ-ହା-ହା-ହା
ସତ କଥା। ହି-ହି ଜଣେ ନୁହଁ ଆମେ ହସିଆରେ କଣ ଅଛି, ମତେ ସତରେ ଭରସା ନାହିଁ।
ହଁ, ସେ ସେଟା କୁହନି ଏତେ।
ମତେ ଯେଦି ବିି କିଏ ଆସି ସିଏ କଇବ ନା କି ଯୋଉ କଣ ତ ତୋ ପାଇଁ ମୁଁ ଜୀବନ ଦେଇଦେବି କି ତୁ ଜୀବନ ଦେଇ ଦେ କିନ୍ତୁ ମୁଁ ଭରସା କରିବିନି।
ଏଇ କଥା କହିଲେ ତ ମୋର ଏଇରା ଫଲ୍ଟ ହବ ନା ହବନି କି ଓ ଲାଗୁଛି।
ନା, ଫଲ୍ଟ ନୁହଁ। ମୁଁ ମାନେ କଣ ଫଲ୍ଟ ମାନେ?
ମାନେ ଏଇ କଥାରଥିରେ କୁହା ହୁଏନି।
ହଁ ଏଇଟ ଏଇଗୁଡା କହିହବ। ମାନେ ନିଜର କିଛି ପର୍ସନାଲ କଥା ତମେ କଣ କରୁଚ କହ, ଏଗୁଡା କହିବନି। ଏଇଡା ଲଭ ତ ଆଜିକାଲିକା ଦୁନିଆ ବିଷୟରେ ମୁଁ କହୁଛି ନା।
ଅ ହ।
ହଁ, ତ ପୁଅ ପିଲାଙ୍କୁ ଭରସା କଲେ ହେ-ହେ-ହେ-ହେ-ହେ-ହିଁ-ହିଁ-ହିଁ-ହିଁ ମାନେ ଭରସା କରିବା କଥା ନୁହଁ।
ନିହାତି।
ଏଇଭଳିଆ କଥା ଆଉ। ଦୁନିଆଟା ସେଇଭଳିଆ ହେଇଗଲାଣିି ନା, ତ ଯେମତି ଦୁନିଆ ଚାଲୁଚି ତମକୁ ସେମତି ଦୁନିଆ ସହିତ ବି ଚାଲିବାକୁ ପଡିବ।
ଦୁନିଆ ସହିତ ହାତ ମିଳେଇକି ଚାଲିବାକୁ ପଡ଼ିବ।
ସେଇପା କଥା, ଦୁନିଆ ଯେମତି ଚାଲୁଚି ତମକୁ ବି ସେମତି ଚାଲିଆକୁ ପଡିବ।
ନ ଚାଲିଲେ କେମତି ହବ, ଚାଲିବାକୁ ତ ହିଁ ପଡିବ।
ନହେଲେ ହଇରାଣ ହବ।
କମ୍ପ୍ଲିଟ୍
ମୁଁ କରୁଛି କମ୍ପ୍ଲିଟ୍ ହେଇଗଲା ମୁଁ ଏକଡୁ କରୁଛି ହେଲା।
ହୋଉ ହୋଉ।